ସନ୍ଧ୍ୟା
ଶୁଭ ସନ୍ଧ୍ୟା ଭାଇ ଜୟ ଜଗନ୍ନାଥ ଆଉ କେ ହଁ ଆଉ ସେମିତି ଭଲ ଆଉ ।
ଆଉ ଆମେ ଟିକେ୍ ଭାଇଙ୍କୁ ଟିକେ ସାହାଯ୍ୟ କରୁଚୁ । ଅ ଚାଲିଛି ଟିକେ ଆମର କାମ ଟିକେ ଚାଲିଛି ଆଉ
ଆହା ଆଜି ରବିବାର ପରା ଛୁଟି
ଆଜି ରବିବାର ଯେ ମୁଁ ଟିକେ ଭାଇଙ୍କୁ ସାହାଯ୍ୟ କରୁଛି ଆଉ ମୁଁ କାମ କରିକି ମୁଁ କାମ କରେନି ନା ମୁ ପଢା ପୁଢି କରେ ତ ଆଜିକି ତ ବାର ଯେହେତୁ ରବିବାର ତ ଟିକେ ଭାବିଲି ଟିକେ ସାହାଯ୍ୟ କରିଦେବି କିଛି ବୁଝିହୋଉଛି ସେଥିପାଇ ମୁଁ ଟିକେ ସାହାଯ୍ୟ କରୁଥିଲି ଦୋକାନରେ ଭାଇଙ୍କ ଦୋକାନରେ ଆଉ
ହୁଁ ହୁଁ ହୁଁ ଭଲ ଭଲ ସେମିତି ତ ସାହାଯ୍ୟ କରିବା ଦର
ସେଇଆ ବା ତାପରେ ଏମିତିରେ ବି ଟିକେ କାମ ଶିଖୀ ଗଲେ ବି ଭଲ ନା ଯେମିତି ଭବିଷ୍ୟତି ପାଇଁ କିଛି
ଭବିଷ୍ୟତରେ ବହୁତ କାମରେ ଆସିବ ନା ମାନେ କିଛି ଯଦି କରିହବନି ଯୋଉ କାମଟା ତମେ ଶିଖିଥିବ କ୍ଲୋ ସେଇଟା ତ ୟୁଜ୍ କରିକି ମାନେ ଘର ସଂସାର ଚଲେଇ ପାରିବ ନା
କିଛି ତ ଶିଖିବାକୁ ପଡିବ ନା ଜୀବନରେ ତ ସେଥିପାଇଁ ଟିକେ ଭାବିଲି ଆଜି ତ ଖାଲି ଅଛି ସେମିତିରେ ବିଇ
ନିହାତି ନିହାତି
ଟିକେ କାମ ଟିକେ ଶିଖିଦବି ଭାଗିଲି ତ ଆସିଚ ଦୋକାନକୁ ଆସି ଜେ ମିଶିକି ଅଛ ଆଉ
ଭଲ ଭଲ
ହଁ ଚାଲିଛି ବହୁତ କାମ ଚାଲିଛି ମାନେ ବହୁତ ବହି ଗୁଡାକ ଆମର ପ୍ରିଣ୍ଟ ହଉଛି ତ ଟିକେ ପ୍ରବଳ ସନ୍ଧ୍ୟାବେଳେ ଖାଇନି ଏବେ ଭାଇ ଯାଇଛନ୍ତି ଖାଇବା ପାଇଁ ଆଣିବା ପାଇଁ ତ ଆଣିଲେ ଖାଇବି ଆଉ।
ହୁଁ - ହୁଁ ତାହେଲେ ମାନେ ତମେ ବାହାରେ ଖାଉଛ ତାହେଲେ।
ହଁ- ହଁ ଜଳଖିଆ ଟିକେ ବାହାରେ ଖାଉଛୁ ନା ଆଉ। ଆଉ ଘରେ ବି କରିପାରୁ ଅଛନ୍ତି କି ଆଉ ଜଳଖିଆ କେତେ କରିବେ? ସଖାଳେ କରିବେ ପୁଣି ସନ୍ଧ୍ୟାବେଳେ କରିବେ। ଘରେ କରିଥିବେ ଯେ ଆ ଘରକୁ ଆଉ ଯାଉ ଯାଉ ଲେଟ୍ ହେଇଛି ମାନେ ବହୁତ ଦୂର ହେଇଯାଉଛି ନା ଆମର ଦୋକାନରୁ ଘରକୁ ଯିବାକୁ ବହୁତ ଦୂର ହେଇଯାଉଛି। ତ ସେଥିପାଇଁ ଘରକୁ ଯାଇକି ଆସିଲା ବେଳକୁ ଆଡେ କାମ ଅଧା ରହିଯାଉଛି।
ହୁଁ - ହୁଁ।
ସେଥିପାଇଁ ଏଇ ଆମ ପାଖରେ ଏଇ ଦୋକାନ ରହୁଛି ଜଳଖିଆ ଦୋକାନ। ତ ସେଇଠୁ ଆମେ ଜଳଖି ଆ ଖାଇଦଉଚୁ ଆଉ, ସମୟ ବଞ୍ଚି ଯାଉଛି ଆମର ଦୂର ତା କମି ଯାଉଛି ସବୁ କିଛି ଜଲଦି ମାନେ ଶୀଘ୍ର ହେଇଯାଉଛି ଆଉ।
ହୁଁ - ହୁଁ। ଆଉ କଣ? ନାଇଁ ଏବେ ତ ନା ଏବେ ଖାଇନି ସେତେବେଳେ ଖାଇଥିଲି ଟିକେ ପୂର୍ବରୁ ଖାଇଥିଲି।
କଣ ଖାଇଥିଲେ?
କଣ ଆମର ତ ଏପଟେ ମାନେ ସକାଳର ଭାତ ଟିକେ ଥିଲା। ପଖାଳ ସେଟା ଏକା ସେଟା ଖାଇକି ମାନେ ଗାଁ ଗହଳି ଜାଣିଛ। ପଖାଳ ସବୁଠାରୁ ବହୁତ ଭଲ। ଅ ମାନେ ଗୋଟେ ଭଲ ଲାଗେ ଖାଇବା ପାଇଁ ସକାଳୁ ଜୁ ର ଖାଇବା ଟିକେ ଆମ୍ବିଳା ଆମ୍ବିଳା ହେଉଥିବ।
ଉଁ କା କାମ ମାନେ ପଖାଳ ତ ମାନେ ମୁଁ ଜାଣିଛି ବହୁତ ମାନେ ବହୁତ ଦେହ ପାଇଁ ବହୁତ ଭଲ। ଏବଂ ହଁ।
ପଖାଳ ଯୋଉ ଶାନ୍ତି ଲାଗେ ଆଉ କୋଉଠି ଶାନ୍ତି ନଥାଏ। ପଖାଳରେ ଯୋଉ ଶାନ୍ତି ଥାଏ। କାଇଁ ନା ଯିଏ ପଖାଳ ଟା ସିଏ ହିଁ ପଖାଳର ମହ ତ୍ଵ ବୁଝିଛି, ଯେ ପଖାଳ କଣ? ହୁଁ। ଦେଖିଥିବେ ଏବେ ଆଜିକାଲି ବି ବହୁତ ଯୋଉ ଲୋକ ପଖାଳ ଭୁଲି ଗଲେଣି ମାନେ ପଖାଳ ଖାଉନାହାନ୍ତି ଇଏ କରୁନାହାନ୍ତି।
ହୁଁ- ହୁଁ ଏବେ ତ ଭାଇ ସବୁ ବାହାରେ ମାନେ କଣ ବହୁତ କିଛି ଖାଇବା ଜିନିଷ, ମାନେ ନୂଆ ନୂଆ ବାହାରିଲାଣି ନା ପଖାଳ କୁ ଭୁଲିି ଯାଉଛନ୍ତି। କିନ୍ତୁ ସେ ସବୁ ଯୋଉ ବାହାରୁ ଯୋଉ ଖାଉଛନ୍ତି, ସେଇଠାରୁ ବହୁତ ବେଷ୍ଟ ନା ସବୁଠାରୁ ଭଲ ସେଇଟା ପଖାଳଟା।
ହୁଁ ପଖାଳ ମାନେ ସବୁଠୁ ମାନେ ଓଡିଆ ଖାଇବା ଖାଇବାରେ ପଖାଳ ହଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଏବଂ ସବୁଠୁ ସେ ନିଆରା। ହୁଁ ଯଦି ପଖାଳ ସହିତ ଟିକେ ଆମେ ଯଦି ଚିଙ୍ଗୁଡି କରିବା, ନହେଲେ କିଛି ଆଳୁର ଟିକେ ଇଏ ଇଏ କରିବେ କଣ କହିଲେ ହଁ। ଟିକେ ଭଜା କରିବା କି କଣ କରିବା, ତ ତାର ଯୋଉ ମଜା ଅଛି ଥିବ ଆଉ କୋଉଠି ନାହିଁ?
ହୁଁ।
ସେଇଆ ହଉଛି କଥା, ତାହେଲେ ଆପଣ ପଖାଳ ଖାଉଛନ୍ ଧନ୍ୟବାଦ ଆପଣ ପଖାଳକୁ କିନ୍ତୁ ଜାରି ରଖିଛନ୍ତି। କାହିଁକି ନା ଗାଁ ଗୁଡ଼ାରେ ତ ପଖାଳ ଖାଇବା ବହୁତ୍
ନାଇଁ ଏବେ ଉଁ ଏବେ ତ ଏଇଥର ତ ବହୁତ ମରୁଡି ଖାଇବା ପାଇଁ ବି କିଛି ମିଳିବ ନା ମିଳିବନି ସେଇଟା ତ ଆମ ବେ ଆଗକୁ ଦେଖାଯିବ।
କାହିଁକି ନା ଏଇ ଏଇ ବର୍ଷ କାହିଁକି ବର୍ଷ ବର୍ଷା ହେଇନି କି?
ନା ଏବର୍ଷ ଟିକେ ମାନେ ବହୁତ ଜଙ୍ଗଲ ପୁରା ନିଆଁ ଲାଗିକି ପୁରା ଗଛ ପତ୍ର ଏଇଥର
ଜଙ୍ଗଲରେ ଯଦି ନିଆଁ କେମିତି ଲାଗୁଛି କେମିତି ସେଇ ଆମ ଭିତରୁ ଜଣେ ହିଁ ଯାଇକି ଜଙ୍ଗଲରେ ନିଆଁ ଲଗଉଚନ୍ତି । ଯା ଦ୍ଵାରା ଜଙ୍ଗଲ ପୋଡିବାରୁ ବର୍ଷା ନହବାରୁ
ଜଙ୍ଗଲ ନଷ୍ଟ ହୁଁ,
ଆଉ ଜଙ୍ଗଲ ବି ନଷ୍ଟ ହଉଛି ଦେଖନ୍ତୁ ଆମର ଏବେ ବର୍ଷା ନ ହେବାର କାରଣ ହଉଚି ଦେଖନ୍ତୁ ଯେତେବେଳେ ଆମ ଆମ ଆମ ଭିତରୁ ହିଁ କେତେ ଲୋକ ଘର କରିବା ପାଇଁ କାଠ ଆଣନ୍ ନ୍ତି ଗଛ ଜଙ୍ଗଲ ପୁରା କାଟିକି ସଫା କରିଦିଅନ୍ତି, ସେଇ ସେ ସେ ଦ୍ଵାରା ଆପଣ କି ପଶୁ ପକ୍ଷୀ ଆମର ଜଙ୍ଗଲରେ ରହି ପାରୁନାହାନ୍ତି କି ଆମର ବର୍ଷା ବି ହେବାର ସମ୍ଭାବନା ବହୁତ କମ ରହୁଛି କାହିଁକିନା ଜଙ୍ଗଲରେ ପଳିଲେ ତ ଗଛ ଆଉ କିଛି ରହିବନି ବୁଦ୍ଧିଧ ଭଳିଆ କିଛି ରହିବନି। ତ ବର୍ଷା ହବ କେମିତି ଯଦି ଗଛ ରହିବନି ଆ ତାପରେ ଆମେ ଦେଖ ଦେଖନ୍ତୁ ଯଦି ଗଛ ବି ଯଦି କାଟିଦେଲେ ଆମେ ତ ଆମ ଅମଳଜାନ ପାଇବାର ବହୁତ କଷ୍ଟ ହବ ଭବିଷ୍ୟତରେ ଆହୁରି ବହୁତ କଷ୍ଟ ହବ। ମାନେ ଆମକୁ ମିଳିବନି ଅମ୍ଳଜାନ।
ହୁଁ ହୁଁ, ମାନେ ଆମର ଯୋଉ ଆଗାମୀ ପିଢି ଆଗାମୀ ପିଢିରେ ଲାଗୁଛି କିଛି ଖାଇବା ପାଇଁ ବି ବହୁତ କି କିଛି ଏମତି ମିଳିବନି।
ସେଇଆ ବା।
ହୁଁ,
ଆଉ ଆ ତାପରେ ଦେଖିଥିବେ ଯେହେତୁ ଆମେ ନାଇଁ ଜଙ୍ଗଲ କାଟି ଦଉଚେ ତ ଆମର ଗାଡି ମଟର ଦେଖୁଥିବେ ବି ସବୁ ବଢିବା ତାର ବାୟୁ ବାୟୁ ଗୁଡାକ ସବୁ ପ୍ରଦୁ ହଉଛି ଯେହେତୁ ଆମର ଉଦ୍ଭିଦ ଗୁଡାକ ରହୁଛି ତ ସିଏ ଭାଇ ବାୟୁକୁ ମାନେ ପରିବେଶକୁ ତାଙ୍କେ ସଫା ରଖନ୍ତି। ଯଦି ଆମେ ଗଛ ଜଙ୍ଗ କାଟିଦବା ଜଙ୍ଗଲକୁ ସଫା କରିଦବା ତ ଆମର ବାୟୁ ପ୍ରଦୂଷଣରେ ବଢିବାରେ ଲାଗିବ ଯାଦ୍ୱାରା ଆମକୁ ତ ବହୁତ ରୋଗ ହବ। ତ ବର୍ଷା ବି ହବାରେ ବହୁତ ସମ୍ଭାବନା କମ ରହିବ ସେଭଳିଆ ହଉଛି ଆଉ। ତାପରେ ଗାଁରେ ତ ବିଶେଷ କରି ପର୍ବତ ପାହାଡ ବହୁତ ଥିବ। କିନ୍ତୁ ଦେଖିଥିବେ ସହର ଗୁଡାକେରେ ସହର ଗୁଡାକେରେ ଦେଖିବାକୁ ଗଛ ଗୁଟେ ଦେଖିବାକୁ ପାଇବେନି। ଖାଲି ଯୋଉ ପଟେ ଦେବେ ଖାଲି
କିନ୍ତୁ ଭାଇ ଏବେ ଆମ ପଟେ କଣ ହଉଛି ଗାଁ ଗହଳିରେ ମାନେ ସିଆଡେ ଗଛ ଯୋଉଠି ଗଛ ଥାଉଛି ସେ ଗଛକୁ କାଟିକି ଘର କରିଦଉଛନ୍ତି। ତ ତା ଦ୍ଵାରା ବି ଆମର ଏଠେ କଣ ହଁ ସେଇଠୁ ଯୋଉ ଗ୍ୟାସ ଟା ବାହାରିଛି ଅଙ୍ଗାର କାମ୍ଳ ନା ଅମ୍ଳଜାନ ଗ୍ୟାସ ସେରା ବାହାରୁଛି ହେରା ବି ଧୀରେ ଧୀରେ କମ ଆସ ହେଲାଣି।
ହଁ, ତାପରେ ଦେଖିଥିବେ ମୁଁ ଆଉ ଗୋଟେ ଆପଣଙ୍କୁ ପଚାରିବା ପାଇଁ ଯାଉଛି
ହୁଁ,
ଆମର ଯୋଉ ଏବେ ମୋବାଇଲ ବାହାରିଲା ତ ସେ ମୋବାଇଲ ବାହାରିବାରେ ବହୁତ ସୁବିଧା ରହୁଛି ଅସୁବିଧା ରହୁଛି ତ ଆପଣଙ୍କର ମତ କଣ ସେଇଠେ ମୋବାଇଲ ଯୋଉ ଆମର ବାହାରିଲା ଏବେ ତ ଆମ ଯୁବକ ବୁଢୀ ମାନଙ୍କୁ ଆମର ପରିବେଶକୁ ଆଉ ଏବଂ ଆମର ସମାଜ ବାସୀଙ୍କୁ ମାନେ ସୁବିଧା ହଉଛି ନା କିଛି ଅସୁବିଧା ରହୁଛି କିଛି କହିପାରିବେ ସେ ବିଷୟରେ
ହଁ ସେଲ ଫୋନ ଦ୍ଵାରା ତ କଣ ମୋବାଇଲ ଫୋନ ଯଉ ବାହାରିଲା ଏବେ। ହୁଁ ସେ ଦ୍ଵାରା ତ ବହୁତ କିଛି ହାନି ହିନି ହଉଛି।
ନା ସୁବିଧା ଆମର ଶୁ ମାନେ ଆମର ସୁବିଧା କେତେ ହଉଛି ଏବଂ ଆମର ପରିବେଶ କେତେ ଅସୁବିଧା ହଉଛି ଆପଣ କିଛି କହୁନାହାନ୍ତି।
ଦେଖନ୍ତୁ ଯଦି ମନେଙ୍କର ଆପଣ ଆପଣ ଏବେ ବାହାରେ ଅଛନ୍ତି ନା?
ଆଜ୍ଞା।
ଯଦି ମାନେ କ-କଣ ଘରରେ କିଛି ପ୍ରୋ ଅସୁବିଧା ହେଲା। ଅସୁବିଧା ହେଲା ତ-ତ-ତମେ ଶା ସାଙ୍ଗେ ସାଙ୍ଗେ ସେଇଠୁ ଉଁ ଯୋଗାଯୋଗ କରୁଛନ୍ତି ଜାଣିବା ପାଇଁ କଣ ହେଲା ନା କଣ ନାଇଁ।
ଯଦି କଣ ଅସୁବିଧା ହେଇଛି ଅ-ଅ ଯୋଗାଯୋଗ କରିକି ସେ ମଧ୍ୟରେ ବି ଜଣା ପଡୁଛି।
କିନ୍ତୁ ହଁ ଦେଖିଥିବ କିନ୍ତୁ ଗୋଟେ ଗୋଟେ କ୍ଷେତ୍ରରେ ଯେହେତୁ ମୋବାଇଲ ଫୋ ଗୋଟେ କ୍ଷେତ୍ରରେ ବହୁତ ମୋବାଇଲ ଫୋନ ବହୁତ ଭଲ। ମାନେ ଦେଖନ୍ତୁ ଆମେ ଆମେ ଯୋଉ ପାଠ ପଢିବା ପାଇଁ ଇଏ କରିପାର ନା ବହୁତ କିଛି ଆମେ ଜାଣିପାରୁଛେ ଦେଖନ୍ତୁ କୋଉଠି ଅଘଟଣ ଘଟିଲା ନ ଘଟିଲା ମୋବାଇଲ ସାହାଯ୍ୟରେ
ହୁଁ।
କଥା ବି ଜାଣିପାରୁଛେ, ଜାଣି ପାରୁଛେ ନା ନାଇଁ? ପାଣିପାଗ ବିଭାଗ ପାଇଁ ଆମର କେମିତି ପରିବେଶ ରହୁଛି କେମିତି କେତେ କୋଉଠି କେତେ ମାନେ ଖରା ରହୁଛି କି କୋଉଠି କେତେ ବର୍ଷା ହଉଚି ଆଉ ଆମ ଆଗକୁ କେବେ ବର୍ଷା ହବ ଆଉ କେବେ କେ କେ କେତେ ସମସ୍ତଙ୍କ ଖରା ହବ ସବୁ ସେଇ ମୋବାଇଲ୍ ଜାଣିପାରୁଛେ।
ହୁଁ ହୁଁ।
ତାପରେ ଦେଖିଥେ ପାଠ ପଢାରେ ବି ଆଜିକାଲି ଛାତ୍ର ମାନେ ସବୁ ଅନଲାଇନ୍ କ୍ଲାସ୍ କରୁଛନ୍ତି ମାନେ ଅନଲାଇନରେ ପଢ଼ୁଛନ୍ତି ତ ତାଙ୍କ ପାଇଁ ବି ଯେତେବେଳେ ଆମର କରୋ ସମୟ ହେଲା ସେତେବେଳେ ଆଉ କେହି କଲେଜ ସ୍କୁଲ ମାନେ କିଛି ସବୁ ଯାଇପାରିଲନି ନା ବିଦ୍ୟାଳୟ, ହଁ ସେମାନେ ବି ସେଇ ମୋବାଇଲ ସାହାଯ୍ୟରେ ମୋବାଇଲ ଫେରେ ମାନେ ଇଣ୍ଟରନେଟ ସାହାଯ୍ୟରେ ସବୁ ନିଜର ଶିକ୍ଷା ଗ୍ରହଣ କଲେ।
ହୁଁ ହୁଁ।
ବହୁତ ମୋବାଇଲ ସାହ-ସହଯୋଗ ସାହାଯ୍ୟ ବହୁତ ଅଛି, କିନ୍ତୁ ଆଉ ଗୋଟେ ଦେଖିଥିବେ ଯଉ ଯୋଉ ମୋବାଇଲ ବାହାରିଲା ଆମର ଯୋଉ ନେଟୱାର୍କ ହେଲା
ହୁଁ।
ଏବେ ଦେଖନ୍ତୁ ନେଟୱାର୍କ ଲେ ମାନେ ତାର ଆହୁରି ତାର ବଢି ଦେଇଛନ୍ତି, ମାନେ ଫୋର୍ ଜି ଥିଲା ତାକୁ ଏବେ କରିଦେଇଛନ୍ତି ଯାହା ଦ୍ଵାରା କି ଦେଖିଥିବେ ଆମର ପକ୍ଷୀ ଗୁଡାକ ଯୋଉ ଅଛନ୍ତି ଛୋଟ ଛୋଟ ପକ୍ଷୀ ଗୁଡାକ ସେମାନଙ୍କୁ ଦେଖିବାକୁ ପାଉ ପାଉଛନ୍ତି ଆପଣ?
ନାଇଁ ଏବେ ଏବେ ତ ସେ ଯେହେତୁ ଟାୱାର ବ ଦିସ ଟାୱାର ମାନେ ତାର ଯେତେ ମାନେ କଣ ପାୱାର, ପାୱାର ଯେତେ ମାତ୍ରାରେ ସେ ପାୱାର ଦ୍ଵାରା ଏବେ ମନେକର ଏବେ ଘର ଚଟିଆ ଅଧିକାଂଶ ଦେଖିବାକୁ ମିଳୁଛି?
ନା ଘର ଚଟିଆ ଆଗରୁ ତାପରେ ଦେଖିଥିବେ ଏବେ ତ ଘଛ ଦେଖିବାକୁ ମିଳିବନି କାହିଁକି ନା ଗାଁରେ କାହା ଘରେ ବି କାହା ଘର ବି ଗୋଟେ ଚାଳ ଘରେ କି ନାହିଁ ସମସ୍ତେ ଯାହାର କୋଠା ଘର ସବୁ କରିଦେଲେଣି ତ କେମିତି କେମିତି ଆଉ ସେ ଘର ଚଟିଟା ଦେଖିବାକୁ ପାଇବେ କୁହନ୍ତୁ।
ହୁଁ।
ନମସ୍କାର। ତାପରେ ଯେତେ ମାତ୍ରାରେ ଆମର ନେଟୱର୍କ ବଢି ଚାଲିଛି ସେତେ ମାତ୍ରାରେ ଆମର ପକ୍ଷୀ ଗୁଡାକ ସବୁ ଲୋପ ହେବାରେ ଚାଲୁଛନ୍ତି।
ହୁଁ ହୁଁ ଠିକ ସେଟା ତ ଜାଣିବା କଥା।
ପରିବେଶ ପାଇଁ ବି ବହୁତ ଇଏ ରହୁଛି, କିନ୍ତୁ ମନୁଷ୍ୟଙ୍କ ପାଇଁ ଏତେ କିଛି ହଉନି ପରିବେଶ ପାଇଁ ଟିକେ ଆମର ମାତା ଆମର କଣ କହିଲେ ଆମର ପୋଥିବ ପୃଷ୍ଠ ପାଇଁ ଟିକେ ବହୁତ ଅସୁବିଧା ହଉଛି ଆଉ ହଁ ଲୋକ ପାଇ ଯାଉଛନ୍ତି।
ହୁଁ।
ର ବି ତ ବଞ୍ଚିବାର ଅଧିକାର ଅଛି ନା ତ ସେମାନେ ଯଦି ଚାଲିଯିବେ ତାେଲେ ତାଙ୍କ ପାଇଁ କେମିତି ହବ ତାଙ୍କ ଜାତୀୟ ବଂଶ କେମିତି ରହିବେ ଆଉ।
ହୁଁ ସବୁ ବିଲପ ହେଇଯିବ। ତାପରେ ଆଉ ମୁଁ ଆଗକୁ ଦେଖିବାକୁ ଦେଖିବେ ଭାଇ ଉ ଯୋଉଁ ଏବେ ଯୋଉଁ ଗୋଟେ ଗୋଟେ ପକ୍ଷୀ ଦେଖା ଯାଉଛନ୍ତି। ଆଉ ଆଗ ଯେତେ ଉଠିଲାନି ଆମର ଟାୱାର ଟାୱାର ସବୁ ବସିଛି ତା ଦ୍ଵାରା ଯେତିକି ପାୱାର ଦେଉଚି ସିଏ ସେଥିପାଇଁ ବି ଆମକୁ ଆଉ ପକ୍ଷୀ ପଶୁ ବି ଦେଖିବାକୁ ମିଳିବେନି।
ନା ବହୁତ କମିଯିବେ ଆଉ ଆଗକୁ ଆଗ ପିଢିରେ ବହୁତ କମିଯିବେ ଦେଖିବେ।
ହଁ। ହଉ ହଉ ଭାଇ ତମ ଠାରେ
ହଉ ଠିକ ଅଛି ବହୁତ ଭଲ ଲାଗିଲେ ମତେ ଆପଣଙ୍କ ସହିତ କଥା ହେଇ ମୋ ମୋ ଭାଇ ଭଉ ଭାଇ ଆସିିଲଣି ତ ଖାଇବା ନେଇକି। ମୁଁ ଯାଉଛି ଟ ଜଳଖିଆ ଟିକେ କିଛି ଖାଇଦେବି। ହଁ ଭାଇ ରଖୁଛି। ଭାଇ ଧନ୍ୟବାଦ।
ହଉ ଠିକ ଅଛି।